ହାଲୋ।
ହାଲୋ।
ହଁ।
କହୁନୁ।
ର୍କ କରୁଛୁ?
ଏଇ ବସିଛି ଆଉ କଣ କରିବି।
ଆଉ ସନ୍ଧ୍ୟାରେ କଣ ଜଳଖିଆ।
ନା ଖାଇନି ଭାତ ମା କରିଥିଲା। ଖାଇଚି ସନ୍ଧ୍ୟାବେଳେ ଟିକେ ଖାଇଥିଲି ଆଉ ଦେଇ ବି ଖାଉଥିଲ ତା ସହିତ ଟିକେ ଆମ୍ବ ଖାଇ ଆଉ ଖାଇନି ମା ଆଳୁ ପଶି ରୁଟି କରିଦବ ଖାଇବି ରାତିରେ ଆଉ ତୁ କିଛି ରୋଷେଇ କରିବୁନୁକି ଆଜି
ହଁ ରୋଷେଇ କରିବି ରୁଟି କରିବି।
ରୁଟି ଆଉ ନଗେଇଖିଆ
ନଗେଇଖିଆ ରେ ଦେଖିବା କଣ ଡାଲମା ଫାଲମା କରିବା ଆଉ ଏଇନେ ଟିକେ ଚାହା କରି ଖାଉଛି ଥଣ୍ଡା ହେଇଯାଇଛି।
ହୁଁ ହୁଁ
ମୁଣ୍ଡଟା ବିନ୍ଧୁଛି ଦାନ୍ତ ମୂଳ ଦରଜ।
ଆଉ ଡାଟରଖାନା ଯାଇକି ଔଷଧ ଆଣୁନା
ହଁ ଡାକ୍ତର କତିକି ଯାଇନି ପଇସା ପତ୍ର ନାହିଁ ଯାଇନି ଆଉ
ଆଉ ଯିବା କଥା ନା ଦେହଟା ଆଗେ ଦେହସିନା ଭଲ ହେଲେ କଣ କାମ ଫାମ କରିବ।
ପ୍ରବଳ ବର୍ଷା ଦିନ ଯାକ ପୁରା ବର୍ଷା ନାଗି ରହିଛି। ଆଉତ କୋଉଠି ଘରୁ ବାହାରି ହଉନି ପଦାକୁ ଦେଖିବା ହବ କାଲି ଯଦି ବର୍ଷା ଟିକେ କମିଯାଏ କାଲି ଯିବି ଡାକ୍ତର କତିକି ଆଉ
ଡାକ୍ତର ପାଖ ଡାକ୍ତର
ହ ଡାକ୍ତର ଯାଇ ସେଠି ଦୂର ତଥାପି ଆଠ ଦଶ କିଲୋମିଟର, ବାଟ
ଉୁଁ ହୁଁ ଆଉ ଯୋଉ ଗାଁ ରେ ଯୋଉ ଆସୁଛି ସେଠି ଦେଖେଇବାକୁ ପସନ୍ଦ କରୁନା
ବାରେ ସେ ଡାକ୍ତର ସିଏ କ ମାନେ ଏ ତାର ହୁଁ ଯୋଉ ଔଷଧ ଦଉଛି ସେ ଥଣ୍ଡା ପାଇଁ ଖାଲି ଔଷଧ ଦେଇ ଦଉଛି
ଆଟ
ଆଉ ସିଏ କଣ ଦାନ୍ତ ବିନ୍ଧାର କୋଉ ମେଡିସିନ ଟା କୋଉ ଔଷଧ ଦାନ୍ତ ବିନ୍ଧିଲେ ଖାଇବ କଣ କରିବ ସିଏ କଣ ଏତେ ଜାଣିଛନ୍ତି। ସେ ଡାକ୍ତର ଦାନ୍ତ ବିଭାଗ ଡାକ୍ତର କତିକି ଗଲେ ସେ ଦାନ୍ତ ଦେଖିବ
ହଁ ଦାନ୍ତ କଣ ହଉଛି
ଦାନ୍ତ ବିନ୍ଧା ହଉଛି ଥଣ୍ଡାରୁ ଦାନ୍ତ ମୂଳ ଧରୁଛି ପାଣି ଧରିକି ବିନ୍ଧା ହଉଛି କଣା ହେଇଯାଇଛି ଗୋଟେ ଦାନ୍ତ
ଓହୋ ଖାଇ ହଉନଥିବ
ନାଇଁ ଖାଇ ହଉନି ପାଣି ପାଟିରେ ପୁରଇଲା ବେଳକୁ ଦାନ୍ତ କଣ ହେଇଯାଉଛି
ତ ଥଣ୍ଡା ପାଣି
ଥଣ୍ଡା ପାଣି ପୁରାଇଲା ବେଳକୁ ଥଣ୍ଡା କଣ ଗରମ କଣ ପାଣି ପୁରାଇଲା ବେଳକୁ ମାନେ ପାଟି କଣ ହେଇଯାଉଛି ଦାନ୍ତ ମୂଳ।
ଆଉ ତଥାପି ନହେଲେ ଗରମ ପାଣି ୟୁଜ କର ବ୍ୟବହାର କର।
ଲୁଣ ପକେଇ କୁଳୁ କୁଳୁ କଲେ ବି ସେ ଦାନ୍ତ ମୂଳକ ପୁରା ବିନ୍ଧି ଦଉଛି।
ହ ଦେଖିବା କ ଖାର ଦେଖୁ ନା
ଖାଇହଉନି ଖାଲି ଭାତ ଡାଲି ଆଳୁ ଚଟିକିରି ପୁରା ଗିଡି ଦଉଛି।
ଓହୋ ସବୁ ପ୍ଲେନ୍ ପ୍ଲେନ୍ କରି ଖାଇଯ
ହଁଅଁ।
ରୋବେଇ ପାରୁନା।
ମିଠା କିଛି ଖାଇ ହଉନି।
ଉ ହୁଁ।
ଏତେ ଅସୁବିଧା ଆଉ। କଣ କରିବା।
ହଁ ମୋ ଦେହ ଫେହ ସବୁ ଖରାପ ସମନ୍ତିଙ୍କର।
ହଁ ଅଁ। ଥଣ୍ଡା ହେଇଯାଇଚି ଯଉ ବର୍ଷାରେ ସବୁ ଏପଟ ସେପଟ ହେଇକିରି। ଓଦା ହେଇକି ଥଣ୍ଡା ହେଇଯାଇଚି ଆ ଆଖି ଗୁରା ସେମିତି ଖାଲି ନେଞ୍ଜରଉଚି। ହୁଁ ଥଣ୍ଡା ସବୁ ହେଇଗଲା ଆଉ।
ହଁ ଆଉ ତ ବାହାରକୁ ନବାହାରିଲେ କାମ ହବନି। ସେମିତି ସୁବିଧା ବି ନାଇଁ।
ଭିତରେ କିଛି ସୁବିଧା ନାହିଁ ସବୁ ଯୋଉ କାମ କରିବୁ ବାହାରେ। ବାହାରକୁ ବାହାରିବୁ ମାନେ ଓଦା ହବୁ। ଏମିତି କି ଜାଳ ଆଣିବୁ ବାହାରକୁ ବାହାରୁ ଆଣିବୁ।
ଅ ଗାଈ ଗୋରୁ ଧନ୍ଦା କରିବୁ ବାହାରେ ଗୁହାଳ ଅଲଗା। ଆଉ ଯାହା କରିବୁ ଓଦା ହେବାକୁ ପଡିବ ଆଉ। ଆଉ କୋଉଠି ଘର ବି ସେଟିଙ୍ଗ ତୁ ସେଟେଇ କି ଘର ଲାଗିଛି ନାଗିଚି କିଛି। ତୁ ଘରୁ ନେଇ ଆସିବୁ ଘର ଭିତରେ ଯାହା କରିବା କଥା କରିବୁ ସେମିତି ନାହିଁ ସୁବିଧା।
ହୁଁ ହୁଁ। ଆସ୍ତେ ଆସ୍ତେ ହବ ସବୁଆଉ।
ନାଁ ହ ହଁ ଯାହା ଭାଗ୍ୟରେଥବ ହବ ଆଉ କଣ କରିବା। ଭାଗ୍ୟରେ ହଇରାଣ ଅଛିଆଉ।
ହ ସେଇଆା ଆଉ ଝିଅ ଫିଅ ଫୋନ ଫାନ କରିଛନ୍ତି ନା କରୁନାହାନ୍ତି?
ହଁ ସାନ ଝିଅର ସେମତି ଦାନ୍ତ ବିନ୍ଧୁଥେଲା। ତାର ଅ ଁ ଦାନ୍ତ ପୋକ ଖାଉଥିଲା ଜେ ତିନି ବର୍ଷ ହେଲାଣି ସେ ଦା ତ ମୁଁ ଗୋଟେ ଫିଲିଙ୍ଗ କରିକି କ୍ୟାପ ଲଗେଇ ହେଲା ଦାନ୍ତ ଦିହରେ।
ହୁଁ ତାପରେ।
ଆଉ। କ୍ୟାପ ଲଗେଇଥିଲା କ୍ୟାପ୍ ଏବେ ଚାରି ବର୍ଷ ହେଲାଣି। ଆଉ ତା ଦିହରେ ଖାଇବା ପିଇବା ଭଲ ମନ୍ଦ ଧର ସବୁ ହଉଛି ସିଏ ସେ କ୍ୟା ହେଟା ଘୋରି ହେଇଥିବ ନା ନାଇଁ ଚାରି ବର୍ଷ।
ହଁ ହଁ।
ଆଉ ସିଏ କୋରି ହେଲା ବେଳକୁ ତାର ବୋଧେ ପାଣି ଫାଣି ପଶି ଯାଉଛି କି କଣ। ସେ ଦାନ୍ତ ଭିତରେ। ଏ ଏବେ ତା ଦାନ୍ତ ବିନ୍ଧା ବିନ୍ଧା ହଉଛି ବୋଲିକି। ପୋତିକି। ପାଞ୍ଚ ଦିନ ପାଇଁ ମେଡିସିନ ଆଣିଚି। ମୁଁ ଆଜିକି ଚାରି ଦିନ ହେଲାଣି ଖାଉଚି। ମୁଁ ତାକୁ ଫୋନ କରିଥିଲି ମୁଁ କହିଲି କଣ ହଉଚି? କହିଲା ଧକ ଧକ ହଉଚି ସେମିତି। ଆଉଁ ଦେଖିବା ଯଦି ନ ହେଲା ନ କମିଲା ପୁଣି ଡାକ୍ତର କତିକି ଯିବ। ଡା ବା ସବୁ ପରୀକ୍ଷା କରିବ।
ହଁ ହଁ ମେଡିସିନ ଖାଇଲା ଯଦି ନହେଲା। ପୁଣି ଡାକ୍ତର ପାଖକୁ ପଳେଇଲେ ଭଲ ହବ।
ହଁ ସେ ଡାକ୍ତର କତି କି ଯିବ ପା।
ସେଇଆ ପା ନ ଗଲେ ଆଉ କେମିତି ହବ। ପୁଣି ତା ବୋଲି ସିଏ ବି ତାଙ୍କର ଅସୁବିଧା ହବ ନା?
ହଁ।
ତମର ବି ଦାନ୍ତ ଆଉ ତାର ବି ଦାନ୍ତ ହେଲା?
ହଁ।
ଉଁ ମୁଁ କହିଲି କି ଦାନ୍ତ ଇଏଟା ରହିଲା ତମର ବି ରହୁଚି। ତାର ବି ରହୁଚି।
ତ ହଉଚି। ମୋ ଝିଅର ବି ଦାନ୍ତ ଏମତି ହେଲା।
ହୁଁ
ଦି ଜଣଙ୍କର ଦାନ
ସେ ଦାନ୍ତ ଟା ଆ ଉପାଡି ଦଉ ନାହାଁନ୍ତି?
ମୁଁ ପା ଦିଟା ଦାନ୍ତ ଓପାଡି ଦେଇଚି। ସେମିତି କଣା ହେଇକିରି ବିନ୍ଧା ହଉଥିଲା। ପୋକ ଖାଉଥିଲା ମୁଁ ଦିଟା କଲ ଦାନ୍ତ ଦିଟା ଓପାଡିଚି। ପୁଣି ଆଉ ଗୋଟେ ଦାନ୍ତ ସେମିତି ହେଲା ଯେ ତଥାପି ହେଇଗଲାଣି ଦଶ ପନ୍ଦର ବର୍ଷ ପାଖାପାଖି ହେଇଗଲାଣି। ଦାନ୍ତ କିଛି ହଉନଥିଲା ତା ଦେହରେ ଖାଇବା ପିଇବା ଭଲ ମନ୍ଦ ସବୁ ଚାଲିଥିଲା। ଏବେ ଯାହା ଖାଉଚି ଦାନ୍ତରେ ପଶି ଯାଉଚି। ସେ ଦାନ୍ତ ଭିତରେ ପଶିଗଲାଠୁ ମୁଁ ତାକୁ ଫେଡ଼ିକିରି ସେ ଦାନ୍ତରୁ ସବୁ ମଇଳା ବାହାର କରିଦିଏ।
ଓହୋ କେମିତି କର?
ଏ ଦାନ୍ତରୁ ପିଁଛ ରେ ବାହାର କରିଦିଏ ସେ ଦାନ୍ତରୁ ଆଉ। ଏମିତି ଭାତ ଖାଇଲେ ପଶିଯିବ ରୁଟି ଖାଇଲେ ପଶିଯିବ। ଚୁଡା ଦିଟା ଚୋବେଇକିରି ଖାଇଲେ ପଶି ସେ ଯିବ ସବୁ ସେ ଦାନ୍ତରେ ପୁରା ପ୍ରେସର ପଇଲା ମାନେ ଦାନ୍ତ ଭିତର କଣ ହେଇଯାଉଚି?
ଓହୋ।
ଆଉ ସେଥି ପାଇଁ ସେ ଦନ୍ତାରେ କିଛି ମୁଁ ଚୋବେଇ ଖାଏ ନା। ମୁଁ ଗୋଟେ କଡରେ ଖାଏ।
ହଁ
ଆଉ ସେ ଗୋଟେ କଡରେ ଖାଇଲେ ବି ସେ କଳୁକୁ ଯାହା ହେଲେ ପାଟି ଟା ବୁଲେଇଲେ ସେ କଳକୁ ପଳେଇବନି?
ହୁଁ।
ଆଉ ସେ କଳୁକୁ ପଳେଇଲା ବେଳକୁ ସେ ଦାନ୍ତ ଭିତରେ ପଶିଯାଏ। ଦାନ୍ତ ଭିତରେ ପଶିଗଲେ ଏବେ ସେ ଦନ୍ତ ଭିତରେ ପଶିଗଲାଠୁ ଭାରି ଜୀବନ ଛାଡି ଯାଉଚି। ସେ ଦନ୍ତ ପୁରା କଣ ହେ
ବୟସ ହେଲାଠୁ ଆହୁରି ଇଏ ହେଇଯାଉଚି ଆଉ।
ହୁଁ ସେଇଥିପାଇଁ ଭାତ, ଡାଲି ଆଜି ଖାଲି ଭାତ, ଡାଲି, ଆଳୁ ଚକଟିକିରି ତା ଦେହରେ ପୁରା ଚକଟି ଦେଲି ଭଲ କି
ହ
ଚକଡ଼ି ଦେଇକିରି ଖାଲି ଜିଭରେ ଥୋଇକି ଢକିଦେଲି। ଆଉ ଚୋବେଇକିରି ମୋଟେ କିଛି ଖା
ଆଚ୍ଛା ଆଚ୍ଛା ଚୋବେଇ ହଉନି କିଛି ଜିନିଷ?
ନାଁ। ଚୋବେଇକିରି କିଛି ଖାଇହଉନି। ଦାନ୍ତକୁ ଏପଟ କଳରେ ଯଦି ଦେ ହଉଛି ସେପଟ କଳର ଦାନ୍ତ ବାଜି ଯାଉଛି। ଦାନ୍ତ ଦିରେ ଦାନ୍ତରେ ଦାନ୍ତ ବାଜିଲେ କଷ୍ଟ ହବ।
ଭାରି କଷ୍ଟ ହଉଚି ନାଇଁ?
ସେଇଥିପାଇଁ
ସେ ପୁଣି ଥଣ୍ଡା ଫଣ୍ଡା ହେଲେ ବି ବହୁତ କଷ୍ଟ ହଉଥିବ ପାଣି ଫାଣି ରହିଯାଉଥିବ।
ଯଉ ପାଣି ପାଣି ବି ମୁଁ ପିଉନି ଡରିକିରି ପାଣି ପିଉନି ଅଳ୍ପ ଅଳ୍ପ ପାଣି ପିଉଛିି। ଜିଭ
ପାଣି ପିଇବେ ନା ଆଉ ଇଆଡେ ପାଣି ନ ପିଇଲେ କେମିତି ହବ? ପାଣି ପିଇବେ ଦେହ ଟାକୁ ଜଗିବ ନା।
କଣ କରିବି ସେଇ ଦାନ୍ତ ପାଇଁ ପାଣି ପିଇବା ବି କମି ଯାଉଛି ଡର ମାଡୁଛି। ପାଟିରେ ପାଣି ପୁରଇଲେ କି ଭାତ ଖାଇସାରିବା ପରେ କୁଳୁ କୁଳୁ କରିବୁ ନା ନାଇଁ? କୁଳୁ କୁଳୁ କଲା ବେଳେ ବିନ୍ଧି ଦଉଛି ତାପରେ ପାଣି ଟିକେ ପିଇଲେ ସିଏ ଆହୁରି ପଶି ଯାଉଛି ଦାନ୍ତ ରେ ସିଏ ବିନ୍ଧୁଛି।
ଏଇଆ ପା ଏଇ ସବୁ ଅସୁବିଧା ଯବୁ ଆଗ ଗୁରୁ ନ ହେଲେ
ହୁଁ।
କିଛି ଅନେକ ଫାଷ୍ଟ ଫାଷ୍ଟ ହେଲା ତାକୁ ଦେଖେଇକି କଣ କରିଥାନ୍ତେ ହେଲେ?
ନାଇଁ ଫାଷ୍ଟ ହେଲା ଯେ ଏବେ ହଉଛି। ଆଗରୁ ଏମିତି ହଉନଥିଲା ଆଗରୁ ମୁଁ ତ ତିରିଶ ବର୍ଷ
ହଉଛି।
ଦଶ ବର୍ଷ ପନ୍ଦର ବର୍ଷ ହେଲାଣି ମୁଁ ଦାନ୍ତ ଦିଟା ଓପାଡି ଦେଇଥିଲି। ଦିଥର ଦାନ୍ତ ଉପାଡିଲା ପରେ କ୍ଲିୟର ହେଇଯାଇଥିଲା ଯୋଉ ଦି ଟା ଦାନ୍ତ ଉପାଡିଛି ତା କରରେ ଦାନ୍ତ ଅଛି।
ଓହୋ ଓପାଡିଲା ପରେ ତାର ଆପେ ଆପେ ଗୋଟେ ଦାନ୍ତ ହେଉଛି।
ଆପେ ଆପେ ସେ ଦାନ୍ତ ଟା କଣା ହେଇଗଲା କଣା ହେଇ ଏ ଏବେ ଏବେ ଆଗରୁ ଖାଇ ହଉଥିଲା ପଶି ଯାଉଥିଲା ମୁଁ ବାହାର କରିଦିଏ ସେ କିଛି ନାଗୁ ନଥିଲା ଆଉ ତ ଏଇ ଆଠ ଦିନି ହେଲାଣି ଏମିତିକି ପାଟି ବାଟେ ଯଦି ନିଃଶ୍ୱାସ ନେଲି ସେ ଦାନ୍ତରେ ବାଜୁଛି ମୋତେ କାଟୁ ପବନ ବାଜିଲେ
ବହୁତ କଷ୍ଟ ତାହେଲେ।
ହୁଁ।
କଣ ଯିବି ଡାକ୍ତର କତିକି ନା କଣ?
ହଁ ଯାହାହେଲେ ବି ଡାକ୍ତର କତିକି ଯିବି ଯଦି ଦେଖେଇବ ଦେଖିବ କଣ ଦାନ୍ତ ତ ଉପାଡିବା ମଷ୍ଟ ଆଉ। ଆଉ ଆଉ କଣ ବୟସ ହେଲାଣି? ଦାନ୍ତକୁ ନଗେଇ ବି ଓପାଡ଼ି ଦେବି ଦାନ୍ତ
ପାରିଲା ହବନି ଏବେ ଯାହା ବି କିଛି ହଉଛି ଦାନ୍ତର କହୁଛନ୍ତି ଉପାଡି ଦିଅ।
ହୁଁ ଆଉ ଓପାଡ଼ିଦେବି ପା ଦାନ୍ତକୁ ଓପାଡିଦେଲି। ପଇସା ଦରକାର ଏଇନେ ହଁ ପଇସା ଏଇନେ ଦରକାର ଆଠ ଦିନି